ହଁ ହ୍ୟାଲୋ ଆପଣ ଏଠି ପୁରା ଫାଙ୍କା ଅଛନ୍ତି?
ହଁ ହଁ ମୁଁ ଏବେ ଫାଙ୍କା ଅଛି। କଁ ହେଇଥିଲା କିଛି କାମ ଥିଲା କି?
ନାଇଁ କଣ ହେଇଛି ନା ଭୂତାଣୁ ବିଷୟରେ ମୋର ଟିକେ ମାନେ ସେ ଯୋଉ ଭାଇରସ ମାନେ ଭାଇର ମାନେ ମୁଁ ଜାଣିଛି ଆପଣ ହିଁ ଆମ କଲୋନୀରେ ଏକେ ପାଠ ପଢ଼ା ପିଲାଟେ ମାନେ ଛାତ୍ରୀଟେ ମାନେ ଛାତ୍ରୀ ମାନେ ଆପଣଙ୍କର ତ ଚାକିରି ବାକିରି କଲେଣି ନା ତଥାପି ଆଉ କାହାକୁ ତ ମୁଁ ଏତେ ଚିହ୍ନି ନାହିଁ ନା ଯେତିକି ଆପଣଙ୍କୁ ଭଲରେ ଚିନି ଚିହ୍ନିଛି। ଯେତେବେଳେ କରୋନା ଭାଇରସ ମାନେ କରୋନା ଭୂତାଣୁ ଆସିଲା ସେତେବେଳେ ମୁଁ ଡ଼ରି ଯାଇଥିଲି। ତାପରେ ବି ଆହୁରି ଏତେ ସାରା ଭୂତାଣୁ ଆସିଛି ତ ମୁଁ ସେଇ ଭୂତାଣ ବିଷୟରେ ଆପଣଙ୍କ ପାଇଁ ଟିଟ୍ ଆପଣଙ୍କ ଠାରୁ ଟିକେ ଅଧିକ ବିବରଣୀ ଚାହୁଁଛି ଆପଣ ଯଦି ପୁରା ଫାଙ୍କା ଅଛନ୍ତି ଆଉ ମୋ କଥାଟା ଯଦି ଆପଣଙ୍କୁ ଭଲରେ ଶୁଭୁଛି ଆପଣ ଯଦି ଆଜି ଥଣ୍ଡା ଫଣ୍ଡା ଆଉ ଖାଇବା ପାଇବା ସାରିକି ବସିଛନ୍ତି ଆପଣଙ୍କର ଯଦି ଏବେ କିଛି କାମ ନାହିଁ, ତାହେଲେ ମତେ ଟିକେ ଭୂତାଣୁ ବିଷୟରେ କହିପାରିବେ?
ହଁ ନିଶ୍ଚୟ। ମୁଁ ତାହେଲେ କହିବା ଷ୍ଟାର୍ଟ କରୁଛି ଆପଣ ଶୁଣନ୍ତୁ ଠିକ୍ ଅଛି। ଭୂତାଣୁ ଗୁଡ଼ିକ ଅତି କ୍ଷୁଦ୍ର ଆଉ ସେଇଟା ଅଣକୋଷୀୟ ମାନେ ତାର ଗୋଟେ ବି କୋଷ ହିଁ ନାହିଁ। ତାପରେ ଭୂତାଣୁ ଗୁଡ଼ିକ ଜୀବନ୍ତ କୋଷରେ ପ୍ରବେଶ କଲେ ସଂଖ୍ୟା ରେ ବହୁ ଗୁଣ ଗୁଣ୍ ମାନେ ବହୁ ଗୁଣିତ ହୁଏ ହୁଅନ୍ତି। ସେମାନେ ଉଦ୍ଭିଦ ପ୍ରାଣୀ ଏବଂ ଯୋଉ ବିଜାଣୁ କୋଷ କୁ ସଂକ୍ରମିତ କରିବା ପାଇଁ ଆଉ ରୋଗ ସୃଷ୍ଟି କରିପାରନ୍ତି। ତାପରେ ଏ ସେଗୁଡ଼ିକ ମାନେ ଭୂତାଣୁ ବି ବହୁତ ପ୍ରକାର ଅଛନ୍ତି। ଆଉ ଅ ନାଉ ତ ମୁଁ ଭୂତାଣୁ ବିଷୟରେ ଅଧିକ କିଛି ଜାଣିନି ଆପଣଙ୍କର ଟିକେ ଫ୍ୟାନ୍ ସାଉଣ୍ଡ ଶୁଭୁଚି। ଆପଣ ଟିକେ ଫ୍ୟାନ୍ ସାଉଣ୍ଡ ଟା ଟିକେ କମେଇ ଦିଅନ୍ତୁ।
ହଁ ହଁ ଟିକେ ଗରମ ହୋଉଥିଲା ବୋଲି ନା ଏବେ ଯୋଉ ଗରମ ହଉ ସେଥିପାଇଁ ମୁଁ ଟିକେ ସେ ଫ୍ୟନ୍ ଟା ଦେଇଥିଲେ ଏବେ ମୁଁ ଫ୍ୟାନ୍ ଟା ବନ୍ଦ କରିଦଉଛି। ହୋଉ ଆପଣ ଯୋଉ କହିଲେ ଭୂତାଣ ବିଭିନ୍ନ ପ୍ରକାର ମାନେ ଭୂତାଣୁ ଛୋଟ ଭୂତାଣୁ, ବଡ଼ ଭୂତାଣୁ, ଏତେ ବଡ଼ ଭୂତାଣୁ ତାଠୁ ବଡ଼ ଭୂତାଣୁ ଏଇ ଭୂତାଣୁ ନା ଆଉ କଣ ଜାଣିଛନ୍ତି କହିବେ? ହିଁ
ଆପଣ କଣ ମୋ ଠାରୁ ଭୂତାଣୁ ବିଷୟରେ ଜାଣିବାକୁ ଆସିଛନ୍ତି ନା ଭୂତାଣୁ ର ମଜାକ୍ ଉଡ଼ାଇବାକୁ ଆସିଛନ୍ତି?
ନା ନା ଭୂତାଣୁ ଏତେ ବିଷଥର ଜିନିଷ ଟା ମୁ ତାର କଣ ମଜାକ୍ ଉଡ଼େଇବି ସେ ଯଦି ମୋ ଦେହରେ ବସିଗଲା ମତ୍ ମତେ ହିଁ ମଜା କରିକି ଉପରକୁ ଟେକିକି ନେଇଯିବ ତା ସହିତ।
ହୋଉ ଆପଣ ସେ କଥା ଛାଡ଼ନ୍ତୁ। ଆପଣ କୁର୍ମି ଶବ୍ଦ କେବେ ଶୁଣିଛନ୍ତି? କୁର୍ମି ହୋଉଛି ମାନେ ଯୋଉ ଗୁଡ଼ାକ ଆମେ ମାନେ ଆମେ ଅଧିକ ମିଠା ଖାଇଲେ ଆମର ଯୋଉ କୁର୍ମୀ ହୁଏ ସେଇ କଥା ହିଁ କହୁଛି ମୁଁ।
ହଁ ହଁ ଛୋଟ ପିଲାମାନାନଙ୍କର ବେଶୀ ହୁଏ। ମୋ ମୋର ବି ଛୋଟବେଳେ ହୋଉଥିଲା ଆପଣଙ୍କ ଭିଉରେ ଏଯାଏଁ ବି ହଉଥିବ ବୋଧେ ମୋତେ ଲାଗୁଚି। ଆପଣ ଆମ ମାମା ମାମା ମାନେ ଆମ ତ କୁର୍ମୀ ବାହାର କରିବାରେ ଆମକୁ ବହୁତ ସାହାଯ୍ୟ କରିୁଥିଲେ ସେଇ କୁର୍ମୀ କଥା ଆପଣ କହୁଛନ୍ତି ତ।
ହଁ ମୋର କୁର୍ମୀ ଏବେ ଆଉ ହଉନି ମୋର ବି ସେଇ ଛୋଟ ବେଳେ ହିଁ ହଉଥିଲା। ଯୋଉଟା କି ଏଁ ଦଶ ବର୍ଷ ପର୍ଯ୍ୟନ୍ତ ମୁଁ ସେଇ କୁର୍ମୀ ବିଷୟରେ ଏବେ କହୁଛି ଠିକ ଅଛି। ମାନେ ଆ ଯୋଉ ପ୍ରାଚୀନ ଭାରତୀୟ ଯୋଉ ଗ୍ରନ୍ଥ ଗୁଡିକ ବିଶେଷ କରିକି ବେଦରେ କୁର୍ମି ଶବ୍ଦର ଉଲ୍ଲେଖ ଅଛି ଆପଣ ଜାଣିଛନ୍ତି। ଯାହାର ଅର୍ଥ ହଉଛି ଉଭୟ ଦୃଶ୍ୟ ମାନ ଓ ଏବଂ ସେଗୁଡାକ ଅଦୃଶ୍ୟ ବି ଆଉ ସେଗୁଡାକ ସୁ ଯୋଉ କ୍ଷୁଦ୍ର ସତ୍ୱା କୁ ବୁଝାଏ। ତାପରେ ବିଭିନ୍ନ ବୈଦିକ ତାପରେ ଯୋଉ ଗ୍ରନ୍ଥ ଗୁଡିକର ସେମାନଙ୍କର ଯୋଉ ଉପକାରୀ। ଏବଂ ଅପକାରୀ ପ୍ରଭାବ ତାପରେ ବିଷୟରେ ଅପକାରୀ ପ୍ରଭାବ ବିଷୟରେ ଉଲ୍ଲେଖ ଅଛି। ତାପରେ ଅର୍ଥ ବା ଅ ଯୋଉ ଅର୍ଥବ୍ୟ ବେଦର ଅ ଉ ମଧ୍ୟ କୁର୍ମୀ ଶବ୍ଦ ଉଲ୍ଲେଖ ଅଛି ଆଉ କୁର୍ମି ଟା ମାନେ ବହୁତ ଛୋଟ ହୋଇଥାଏ ଆମେ ସେଟାକୁ ଖାଲି ଆଖିରେ ଦେଖି ପାରନ୍ତି କିନ୍ତୁ ଯଦି ଆମେ ସେଇଟା ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିବା ତାହେଲେ ସେଇଥିରେ ଯେତିକି ବି ସବୁ ଆ ତାର ଯୋଉ ଅଙ୍ଗ ଅଛି ଆମେ ତାକୁ ପୁରା ଭଲରେ ଦେଖିପାରିବା। ଆଉ ଆପଣଙ୍କୁ ମୁଁ ଏବେ ଯୋଉ କହିଥିଲି ବୈଜ୍ଞାନଙ୍କ ଡକ୍ଟର ଆନନ୍ଦ ମୋହନ ଚକ୍ରବର୍ତ୍ତୀ ତାଙ୍କ ବିଷୟରେ କହୁଚି। ସିଏ ଉଣେଇଶହ ଅଡତିରିଶ ରୁ ଦୁଇ ହଜାର କୋଡିଏ ପର୍ଯ୍ୟନ୍ତ ବିଜାଣୁ ମାନଙ୍କ ସମ୍ପର୍କରେ ଗଭୀର ଅଧ୍ୟୟନ କରିଥିଲେ ମାନେ ସେ ତାଙ୍କ ଉପରେ ପୁରା ମାନେ ଯୋଉଟା କି ଆମେ କହୁଛନ୍ତି ରିସର୍ଚ୍ଚ ସିଏ ସେଇଟା ପୁରା କରିଥିଲେ। ତାପରେ ସେ ଉଣେଇଶ ଏକସ୍ତରୀ ମସିହାରେ ସେ ଗୋଟେ ଏକ ସ୍ଵତନ୍ତ୍ର ହ୍ୟାଲୋ।
ହୁଁ, ଆପଣଙ୍କୁ ମୋ କଥା ଟା ଶୁଭୁନି କି?
ହଁ ଶୁଭୁଛି ଯେ କିନ୍ତୁ ମାନେ ମାନେ ଯୋଉ ସମୁଦ୍ର କୂଳକୁ ଗଲେ ଯେତିକି ଯୋର୍ ସେ ପବନ ର ସାଉଣ୍ଡ ହୁଏ ସେ ଯେତିକି ଜୋର୍ ସେ ପବନ ସାଉଣ୍ଡ ହଉଛି ତ ସେଠି ଟିକେ ଆପଣଙ୍କ ଭଏସ ଡାଉନ ଡାଉନ ଶୁଭୁଛି।
ଆଚ୍ଛା ଆଚ୍ଛା ଏବେ ଆଉ ହବନି ଆଉ ଆ ଆପଣ ଯୋଉ ବୈଜ୍ଞାନିକ ବିଷୟରେ କହିଲେ ସେ ପୁରା ଗଭୀର ବୀଜାଣୁ ବିଷୟରେ ଗଭୀର ଅ ରେଷ କରୁ ଥିଲେ ରିସର୍ଚ୍ଚ ମାନେ ସେ ବିଜ୍ଞାନ ବୈଜ୍ଞାନିକ ହିଁ ଜଣେ ଥିବେ ଯିଏ କିି ବିଯାଣୁ କୁ ଭଲରେ ଅଣୁବୀ ବଣ ଯନ୍ତ୍ରରେ ମାନେ ସି ତିଆରି କରିଥିଲେ ନା ଅଣୁବୀକ୍ଷଣ ଯନ୍ତ୍ର ଟା। ତ ସେଇଥିରେ ସେ ଇଏ କରୁଥିବେ ଆଉ ଯୋଉ କହିଲେ ବେଦ। ହଁ ମୁଁ ଏଇଟା ଶୁଣିଥିଲି। ଆଖି ସବୁ ପ୍ରକାର ବେଦ ଯେମିତି କିି ଅଥର୍ବ ବେଦର ଆପଣ ଉଦାହରଣ ଦେଲେ ସବୁ ପ୍ରକାର ବେଦରେ। ବିଜାଣୁ ଜୀବାଣୁ କବକ ଶୈବାଳ ତେଣୁ ଏଇ ସବୁ ବିଷୟରେ ଲେଖା ହେଇଛି ପର ଯିବି ନିଜ ଯିବି। ତାପରେ ଯିବି ଏଇ ସବୁ ବିଷୟରେ ମଧ୍ୟ ଲେଖା ହେଇଛି ଏଇଟା ମୁଁ ଜାଣିଛି ଆଉ କଣ ଆପଣ କହୁଥିଲେ।
ହଁ ମୁଁ କହୁଥିଲି କି ସେ ଉଣେଇଶହ ଏକସ୍ତରୀ ମସିହାରେ। ସେ ଏକ ସ୍ଵତନ୍ତ୍ର ବିଜାଣୁ ବିକଶିତ କରିଥିଲେ। ଜଳ ଉପରେ ମାନେ। ଯଉ ସମୁଦ୍ର ଉପରେ ଭାସୁଥିବା ତେଲ ଗୁଡିକ। କୁ ସେ ବିଘଟନ କରିପାରିବ ମାନେ ତାକୁ ସଫା କରିପାରିବ। ସେ ପରିବେଶକୁୁ ସ୍ଵଚ୍ଛ ରଖିବା ପାଇଁ। ସାହାଯ୍ୟ କରେ ସେଇପରି ଗୋଟେ ବୀଜାଣୁ। ସେ ଏ ବନେଇଥିଲେ ଆଉ ସେ ବୀଜାଣୁ ଟା। କୁ ଆମେ ତାଙ୍କ ମାନେ ସେ ବୀଜାଣୁ ଟାକୁ ଆମେ କଣ କୁହନ୍ତି ମୁଁ ଜାଣିନି। କିନ୍ତୁ ମୋର ମନେ ପଡିଲେ ମୁଁ କହିବି। କିନ୍ତୁ ସେତେ ପର୍ଯ୍ୟନ୍ତ ମୁଁ ଅଲଗା କିଛି ତାଙ୍କ ବିଷୟରେ କହୁଛି। ତାଙ୍କର ଯୋଉ ଆବିଷ୍କାର କୁ ଆମେ ଉଣେଇଶହ ଅଶି ମସିହାରେ ପେଟେନ ମିଳିଥିଲା ମାନେ ଗୋଟେ ଗୋଟେ ଯୋଉ ମିଳେନି ପେ ମାନେ ଯୋଉ ସବୁ ପ୍ରାଇଜ୍ ସେଇଟାକୁ ସେଇ ପ୍ରାଇଜ୍ ର ନାଁ ଥିଲା ପେଟେଣ୍ଟ। ସେ ପେଟେଣ୍ଟ ହଉଛି ଜଣେ।
ହଁ ହଁ ମୁଁ ବୁଝିଲି ଯେମିତି ଭାରତରେ ନୋବେଲ ପୁରସ୍କାର ସେମିତି ପେଟେଣ୍ଟ। ପେଟେଣ୍ଟ ପୁରସ୍କାର ତାଙ୍କୁ ମିଳିଚି ଆଉ ମୁଁ ଏଇଟା ବି ବୁଝିଲି। କି ବୀଜାଣୁ ର ନାଁ ଆମର ମନେ ରଖିବା କିଛି ଦରକାର ନାହିଁ କିମ୍ବା ଜାଣିବା ବି ମଧ୍ୟ କିଛି ଦରକାର ନାହିଁ। ହେଲେ ବୀଜାଣୁ ଟା ଯୋଉ କାମ କରିବ ଏତେ ବଡ କାମ ଯେମିତି ଆମେ ଛୋଟବେେଳୁ ଜାଣି ଆସିଛେ। କି ହଉଛି ଆମେ କେବେ ବି। ପାଣି ଆଉ ତେଲକୁ ଅଲଗା କରିପାରିବା ନାହିଁ ହେଲେ ସେ ବୈଜ୍ଞାନିକର ଏତେ ଗଭୀର ଚିନ୍ତାଧାରା ଦେଖ। ରଖନ୍ତୁ। କି ମାନେ ପାଣି ମାନେ ସମୁଦ୍ରରେ ଥିବା ତେଲକୁ ସମୁଦ୍ରର ପାଣିଠୁ ଅଲଗା କରିବା ପାଇଁ ସେ ଗୋଟେ ବୀଜାଣୁ ତିଆରି କରିଦେଲେ ମାନେ ଭାବନ୍ତୁ ସେ କେତେ ଭଲ କେତେ ବୁଦ୍ଧିମତ ର ହଉଛି ପରିଚୟ ଏଇ ଯୋଉ ମାନେ ବୀଜାଣୁ ଟାକୁ। ତିଆରି କରିକି ଦେଖେଇଛନ୍ତି ହଁ ନା।
ହଁ। ଆଉ ପେଟେଣ୍ଟ ହଉଛି ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ଏକ କରି କପିରାଇଟ୍। ଯାହା ଦ୍ଵାରା ଅନ୍ୟ କେହି ତାଙ୍କର ଉଦ୍ଭାବନକୁ। ବିନା ଅନୁମତିରେ ନକଲ କରି ନକଲ୍ କଲ୍ ର ବ୍ୟବହାର କରିପାରିବେ ନାହିଁ କି ବିକ୍ରୟ ବି କରିପାରିବେ ନାହିଁ। ମାନେ ପେଟେଣ୍ଟ ଟା ଯାହାକୁ ମିଳିଛି। ମାନେ ଯୋଉ ବ୍ୟକ୍ତି ଙ୍କୁ ମିଳୁଛି ସେଇ ବ୍ୟକ୍ତିଙ୍କର ମାନେ ବିନା ଅନୁମତି ରେ ସେ ତାର ନକଲ କରିପାରିବେନି। କି ତାକୁ ବି ବିକିବି ପାରିବେନି ଏମିତି ହେଲେ ତ ଏମିତି ମାନେ କେତେ ସବୁ ଉଁ ଯୋଉ। ଅ ପ୍ରାଇଜ୍ ମିଳୁଛି ସେମାନେ ତାକୁ ବିକି ଦଉଛନ୍ତି କିନ୍ତୁ ଏଇଟା ସେମିତି ହେଇପାରିବନି କି ତାଙ୍କ ବିନା ଅନୁମତିରେ। ତାପରେ ଯୋଉ ତାଙ୍କର ଯୋଉ କାର୍ଯ୍ୟ ଦେଖାଇଥିଲେ ସେ ହବଟ ମାନେ ପ୍ରଦୂଷଣ ଭଳି ପରିବେଶ ଗତ ସମସ୍ୟା ର ସମାଧାନ ପାଇଁ ମାନେ କିପରି ଅଣୁ ଜୀବ ବ୍ୟବହାର କରାଯାଇ ପାରିବ। ବିଜ୍ଞାନ ରେ ତାଙ୍କର ବିଶେଷ ଅବଦାନ ଆଉ ପରିବେଶ ସୁରକ୍ଷା ପାଇଁ ବି ଅଣୁ ଜୀବ ର ଯୋଉ ଓ ବ୍ୟବହାର ଥିଲା। ତାଙ୍କ ଉମ ତାଙ୍କୁ ମନେ ରଖାଯାଏ। ଏମିତି ସବୁ ଥିଲା ତା ପରେ ସେ ଯୋଉ ହୁମ ଅଣୁଜୀବ ଟା ଥିଲା। ସେ ଅଣୁଜୀବ ର ନାଁ ହଉଛି ରବଟହୁକ୍। ଆଉ ସେ ସେ ରବଟହୁକ୍ କୁ ମାନେ ଷୋଳଶହ ପହଁଷଠି ମସିହାରେ ବନେଇଥିଲେ। ତା ପରେ। ଷୋଳଶହ ପହଁଷଠି ମସିହାରେ ବନେଇଥିଲେ ତା ପରେ ବିୀଜାଣୁ ବି ଆପଣ କହିଲେ ଆଉ ଯୋଉ ପୁରୀ କଣ ପାଇଁ ଫୁଲେ?
ପୁରୀ କେଜାଣ ଏଇ ହାଁ ପୁରୀ ଯୋଉ ଗୋ ଟେ ଅଣୁଜୀବ ପାଇଁ ଫୁଲେ ବୋଲି ମୁଁ ଜାଣିଥିଲି ହଁ ଆପଣ ଯୋଉ କହିଲେ ରବଟହୁକ୍ ମୁଁ ଛୋଟବେେଳେ ପଢ଼ିଥିଲି କି ରବଟହୁକ୍ ଜଣେ ହଉଛି ବୈଜ୍ଞାନିକ। ଆଉ ଆପଣ ଯୋଉ କହିଲେ ପେଟେଣ୍ଟ ସେ ବିଷୟରେ ବି ମୁଁ ଆପଣ ଟିକେ କହିବାକୁ ଚାହୁଁଥିଲି କି ଦେଖନ୍ତୁ ଧର କର ମୁଁ ଗୋଟେ ମନେକର ମୁଁ ଗୋଟେ ସାବୁନ୍ ତିଆରି କଲି। ସେ ସାବୁନ ଟା ମୁଁ କେମିତି-କେମିତି-କେମିତି ତିଆରି କଲି ଆପଣଙ୍କୁ ଜଣା ନାହିଁ ସେଇଟା ମୁଁ ଗୋଟେ ଖାତାରେ ଲେଖିକି ରଖିଛି ସେଇ ଜିନିଷ ଟା ଯଦି ମୋ ପରମିସନ୍ ବିନା ମାନେ ମୋ ଅନୁମତି ବିନା ଆଉ କେହି ବି ସେଟାକୁ ପଢ଼ିକି ସେଇ ପ୍ରକାର ସାବୁନ ତିଆରି ଯଦି କରିଦେଲା ତା ହେଲେ ସେଇଟାକୁ ମୁଁ ଚୋରି ବୋଲି କହିବି କାହିଁକି ନା ସେଟା ମୋର ଗ ଭେସଣ ଥିଲା ଥିଲା ମାନେ ମୁଁ ସେ ସାବୁନ ଟାକୁ ତିଆରି କରିବାରେ ସବୁ ମୁଣ୍ଡ ଖର୍ଚ୍ଚ କରିଥିଲି। ଆଉ ଜଣେ ଆସିକି ପଢ଼ି କି ସେ ସାବୁନ ତିଆରି କରିଦବ ସବୁତ ମାନେ ଠିକ ନୁହଁ ନା ମୁଁ ଏବେ ସେଇଟା ବୁଝିଗଲି ହଉ ଆପଣ କହିଲେ ପୁରୀ କଣ ପାଇଁ ଫୁଲେ?
ପୁରୀରେ ମୁ ମୁଁ ଏଇ କଥାଟା ଯେତବଳେ ଯୋଉ ଗୋଟେ ଆମର ସେଇ ଆମରି ସ୍କୁଲ୍ ର ଗୋଟେ ସାର୍ ଅଛନ୍ତି ଯିଏ ପଢ଼ଉଥିଲେ ମୁଁ ଶୁଣି ଦେଇଥିଲି। ତାଙ୍କ କ୍ଲାସ୍ କୁ ଯାଇଥିଲି ଡଷ୍ଟର୍ ଆଣିବା ପାଇଁ ଶୁଣିଥିଲି ତ ନା ପିଲାମାନେ ତାଙ୍କୁ ପଚାରିଲେ କି ପୁରୀ, କେକ୍, ରୁଟି ଏ ଗୁଡାକ କଣ ପାଇଁ ଫୁଲେ ନା ନା ସେ କହିଲେ କି ଯେ ପୁରୀ ଟାକୁ ପଛରେ ରଖ ତା ପରେ ରୁଟି ଆଉ କେକ୍ ଇଷ୍ଟ ଦ୍ଵାରା ଫୁଲେ। ତା ପରେ ଯୋଉ ପୁରୀରେ ଅ ଯୋଉ ଖାଇବା ସୋଡା ପଡେ ବୋଲି ଫୁଲେ। କିନ୍ତୁ ଏଇଟା ସେଇଟା ବହୁତ ଭୁଲ କାରଣ। ଅ ପୁରୀରେ ବି ଇଷ୍ଟ ଥାଏ। ମଇଦାକୁ ଯେତେବେଳେ ଆମେ ଅ ଯୋଉ ଚକଡନ୍ତି ସେତେବେଳେ ସେଇଥିରେ ଯୋଉ ଆସେ ଯୋଉ ମାନେ ମଇ ମାନେ ସେଇଥିରେ ଇଷ୍ଟ ଇଷ୍ଟ ର ବ୍ୟବହାର ବି ହୁଏ। ଇଷ୍ଟ ଯେତେବେଳେ ସେଥିରେ ଆସେ ତାର ଯୋଉ ମାନେ ତାର ଯୋଉ ମାନେ ଅଙ୍ଗାରକାମ୍ଳ ର ଯୋଉ ଗ୍ୟାସ୍ ସେଇ ଗ୍ୟାସ ରେ ଯୋଉ ସେଇ ମଇଦା ଭିତରକୁ ଯାଏ ମଇଦା ଭିତରେ ପୁରା ମାନେ ସେଇ ତାର ଅଙ୍ଗାରକାମ୍ଳ ଟା ଗଲେ ପୁରୀ ଟାକୁ ଆମେ ତେଲରେ ପକେଇଲେ ପୁରୀ ଟା ଫୁଲେ। ତ ଆଉ ଗୋଟେ ଜାଣିଛନ୍ତି ଗାଁ ମାନଙ୍କର ଯୋଉ ଯୋଉମାନେ ଗାଈ ରଖିଛନ୍ତି।
ରଖନ୍ତୁ।
ହଉ ରଖୁଛି।